ହିଁ
ହ୍ୟାଲୋ।
ହ୍ୟାଲୋ। ଶଭୁଛି କିସା। ଆଉଁ ଶୁଭ ସନ୍ଧ୍ୟା।
ହଁ ହଁ ତୁମକୁ ଏବେ କଣ କରୁଛ?
ଏଇ ମୁଁ ଏଇ ଯାଇଥିଲି ଟିକେ ବଜାର ଯାଇଥିଲି ଆସିକି ବସିଛି ଆଉ
ପଢୁଥିଲି ଏବେ ଜଷ୍ଟ ଆସିଲି ଏବେ ଆଉ।
ହଁ କଥା ହେଲେ ଶୁଭୁନି କଣ କହିଲେ?
ମୁଁ ଜଷ୍ଟ ପଢ଼ୁଥିଲି ଏବେ ଜଷ୍ଟ ଆସିଲି ଆଉ ଟିକେ ପଢା ପଢ଼ି ଘରୁ ଆସିଲି।
ଓ ହୋ ପଢୁଥିଲେ। ଓହୋ କୋଉ ସବଜେକ୍ଟ କଣ ପଢ଼ୁଥିଲେ?
ଏଇ ପଢୁଥିଲି ପଢୁଥିଲି କଣ ପିଲାମାନଙ୍କୁ ପଢଉଥିଲି ମୁଁ ପ୍ଲସ ପଢୁଥିଲି। ସବଜେକ୍ଟରେ ଏତେ ସେମିତି କିଛି ନହିଁ। ପଲିଟିକାଲ ସାଇନ୍ସରେ ଭାବିନିଅ ଆଉ ଆମର ଅନର୍ସ ହିସାବରେ ଆଉ
ଓହୋ।
ଆଚ୍ଛା ଆଉ ଖାଇ ଥିଲୁ କଣ?
ହୁଁ ମୁ ଯାଇଥିଲି ବଜାର ଯାଇଥିଲି। ବଜାରରୁ ଟିକେ ଖାଇ ଦେଇକି ପଳେଇ ଆସିଥିଲି। ଆମର ଯୋଉ ପାମ୍ପୁଡି ଚାଟ ସେଠିଁ ଗୋଟେ ଭଲ ବନାହୁଏ ଏଠି ପାମ୍ପୁଡି ଚାଟ ତା ଦେହରେ ଆମର କିଛି ମାନେ ଛଣା ଛଣିି ଜିନିଷ । ଟାଇପର ଆଗରୁ ପାମ୍ପିଡି ଚାଟ କରିକି ଦିଅନ୍ତି। କିନ୍ତୁ ଏଠି ଏମତି କିନ୍ତୁ ସବୁ କଞ୍ଚା ଜିନିଷ ଗୁଡା ସବୁ ଆମର ମୁଗ ହେଲା ମଟର ହେଲା ତା ଦେହରେ ଟମାଟୋ କାକୁଡି ସେଗୁଡା ସବୁ ଯେମିତି ବାର ଟେ କରିକି ସେମ୍ ତି ଭଲ୍ସେ କରିକି ପକେଇ ଆଉ ପାମ୍ପଡ୍ ଲଗେଇ ଦି ସେଟା ବହୁତ୍ ଟେଷ୍ଟି ଲାଗେ ଭଲ୍ ଲାଗେ ସେଟା ସେଇଟା ବନୋଉଥିଲେ ସେଟା ଟିକେ ଯାଇଁକି ଖାଇକି ଆସିଲି। ଆଉ ତାପରେ ହଁ ଘରକୁ ଆସିବେ
ସନ୍ଧ୍ୟାବେଳେ ମୁଁ ତ ଏଇ କମ୍ପ୍ୟୁଟର କ୍ଲାସ ଯାଇଥିଲି ସେପଟରେ ସେପଟରେ ଯାଇଥିଲି ଗୁପଚୁପ୍ ଖାଇଲି। ତାପରେ ପୁଣି ଆମ ସେ ଆମ ଭାଇ ଗୋଟେ ହେବେ ତାଙ୍କ ସହ ଗଲୁ। ସେ ଯାଇଥିଲୁ ଗୋଟେ ଆମର ଏଠି ଅଛି ରେଷ୍ଟୁରାଣ୍ଟ ଅଛି ସେଠି ଯାଇଥିଲୁ ବିରିୟାନୀ ଖାଇଥିଲୁ। ବିରିୟାନୀ ତ ଆମେ ଖାଇ ପାରିଲୁନି ରିସେଣ୍ଟ୍ଲି ଗୁପ୍ ଚୁପ୍ ଖାଇକି ଯାଇଥିଲୁ ସେଇଥିପାଇ ବିରିୟାନୀ ଏତେ ଖାଇ ପାର୍ ଲୁନି ଭଲ୍ ସେ ଯାହା ବି ହେଲେ ଅଳ୍ପ ଖାଇକି ଆସିକି ତାପରେ ଆଉ ସାଙ୍ଗମାନଙ୍କ ସହ ଭଲି ଖେଳୁଥିଲୁ ଏଠି ଆମର ନାଇଟ୍ ପନ୍ତ ଖେଳ ହୁଏ ନାଇଟ୍ ଲାଇଟ ଲୋଗିଚି ଭଲି ଖେଳିକି ତାପରେ ଏ ହେଠି ଘରେ ଯାଇଁକି ପଢୁଥୁଲୁ ତାପରେ ପଢ଼ିବୁ ତାପରେ ଆସିକି ଜଷ୍ଟ ଏବେ ଆସିଲି ଆଉ। ଆଉ ଏଥର ରଥଯାତ୍ରାରେ କୁଆଡ଼େ ଯିବ? ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଏ ତମ କଥା ଟା କାହିଁ ଶୁଭୁନି ଏବେ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଶୁବୁଚି ନା ନାଇଁ। ଆରେ ଆରେ କଣ ହେଲା। ହ୍ୟାଲୋ। ନେଟୱର୍କ ପ୍ରୋବ୍ଲମ୍ ହେଲା ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ସେ କଣ ହେଲା ହ୍ୟାଲୋ।
ହ୍ୟାଲୋ ଶୁଭୁଚି।
ହଁ ହଁ ଏବେ ସୁୁଭିଲା।
ଓହୋ ସିଏ କଣ ହେଇଥିଲା ନା ଏମତୀ ନେଟୱର୍କ ପାଇଁ ତ ଶୁଭୁ ନଥିଲା ଆଉ ହ ମୁଁ କଣ କହୁଥିଲି ତ ତମର ଯୋଉ ଭଲ୍ୟୁମ୍ ଭଲ
କଁ କହିଲ?
ମୁଁ ହିଲି ଭଲି ଖେଳ ତମେ?
ଅ ହଁ। ଭଲିବଲରେ ତ ଆମେ ମାହିର୍ ପୁରା।
ହ୍ୟାଲୋ।
ହଁ।
ହଁ କଣ ହେଇଛି ଶୁଭିଲାନି।
ମୁଁ କହିଲି ଭଲି ଖେଳରେ ଆମେ ମାହିର୍ ପୁରା। ହ୍ୟାଲୋ।
କ୍ଲିୟର ହଉ
ହଁ କ୍ଲିୟର ତ ହଉ ନିି ୟାର।
ହଁ ଆଉ ଯୋଉ କଣ କହୁଥିଲି ହଁ ରଥଯାତ୍ରାରେ ତମେ କୋଉଠିକି ଯିବ?
ଆକ୍ଚୁଆଲି ଆମର ବର୍ଷିକିଆ ଯାଇନି ସେଥିପାଇ ରଥଯାତ୍ରାରେ ଏଥର କୁଆଡେ ପ୍ଲାନ୍ ନାହିଁ।
ଓହୋ ଆମେ ଏଇ ରଥଯାତ୍ରାରେ ତ ପୁରୀ ଯିବା ପୁରୀରେ ଯୋଉ ଭିଡ ହଉ ଭିଡ ପରେ ତାପରେ ଗରା ଉନି ଭିଡ ରେ ତଳା ଚକଡା ହବ କୁ ସେଟା ଟିକେ ସବୁ ମାନେ ବାଧିବ ନହେଲେ ପୁରୀ ଯାଇକି ଦର୍ଶନ କରି ଆସନ୍ତେ। ଭଲ ହୁଅନ୍ତା, ଆଉ ତମେ କେବେ ଯାଇଛ ନା ପୁରୀ ରଥଯାତ୍ରରେ?
ସେଇଟା ଆପେ ଯିବ।
ହଁ।
ଯଦି ତମ ଡୋରି ଲାଗିବ ତମେ ଆପେ ଯିବ, ମୁଁ ବି ସେୟା ଆପେ କେମିତି ପଳେଇବ ତମେ ବି ଜାଣିପାରିବନି।
ହଁ ସେଇ ପା।
ନାଇଁ କେବେ ଯାଇନି ଏପର୍ଯ୍ୟନ୍ତ
ଓ ସେ ମୁଁ ବି ଯାଇନି ରଥଯାତ୍ରାରେ।
ଯାଉ।
ହଁ ପାଠ ପଢା ସମୟ ଏଇ ସମୟରେ ହଁ ଏଇ ସମୟରେ ସବୁ ସ୍କୁଲ। କଲେଜ ଖୋଲିଯାଏନିକି ଏଇ ରଜ ପରେ। ତ ଆଉ ସେ ସମୟରେ ଆଉ ଯାଇକି ଦି ତିନି ଦିନ ସେ ସମୟରେ ଯାଇକି ରହିକି ବି ପୁରୀରେ ତମକୁ ସେଦିନ ଏତେ ଯେ ଭିଡ ହବ ସେଦିନ ତା ପୂର୍ବ ଦିନ କୌଣସି ରହିବାକୁ ବି ଜାଗା ମିଳିବନି। ତମ ଲଞ୍ଚ୍ ଫଞ୍ଚ୍ ସବୁ ଯାକ ପୁରା ଫିଲପ୍ ହେଇଯାଇଥିବ। ଆଉ ସେ ଯାଇ ରହିବାକୁ ଟିକେ ପ୍ର ଅସୁବିଧା ହୁଏ ମୁଁ ସେଥିପାଇଁ ଯାଇନି କେବେ ଆଜି ଯାଏ। ଏବ ବର୍ଷ ତ ଅ ଥିଲା ମୋର ଯିବାର ଅଛି ଟିକେ
ଓହୋ ନାଇଁ ନାଇଁ ମୋର ଗୋଟେ ସୁବିଧା ବୁଝିଲ ନା ମୋର ଗୋଟେ ସୁବିଧା ଥିଲା ଯେ ତମେ ଯାଇକି ଦୂରରୁ ଦର୍ଶନ କରିଥାନ୍ତ ନା ମୋର ଗୋଟେ ସୁବିଧା ଥିଲା ଯେ ମୁଁ ଯାଇ ପୁରା ପାଖରେ ରଥ ଆଗରେ ହିଁ ରହିଥାନ୍ତି।
ହଁ ମୋର ବି ଗୋଟେ ଏଇ ବର୍ଷ ବି ସୁବିଧା ଅଛି। ଆଉ ମୁଁ ସେଇଥିପାଇଁ କଣ କରିବି ଠିକରେ ଜାଣିପାରୁନି। ଆଉ ଯାହା ଯିବିକି ନ ଯିବି ଯେହେତୁ ମୋର ସଂସ୍ଥା ସହ ଯୋଡି ହେଇଛି ହୁଁ ତା ସହ ତା ତରଫରୁ ମାନେ ଆସୁଛି ଅଫର ଆସୁଛି ଯଦି ଜଗାର ଯେହେତୁ ଡୋରି ଯଦି ଲାଗିବ ତ ଯାଇ ହବ ନ ହେଲେ ଆଉ
ବାସ ତମର ଯେମିତି ବି ଆମର ବି ସେମିତି। ଆ ଆମର ଏନ୍ ଏସ୍ ଏସ୍ ଭଲଣ୍ଟିର ତରଫରୁ ଥିଲା ଯେ ଆମେ କହୁଥିଲି ସାର୍ ଯାଇକି ହେଲେ ମୁଁ ମନା କରିଦେଲି ଯେ କାହିଁକିନା ଆମର ବର୍ଷିକିଆ ଯାଇନି ମୁଁ ହୁଁ।
ପଢ଼ୁଥିଲେ ସେ ସେ ତିନ ଚାରି ଦିନ। ଆଉ ଟିକେ ମାନେ ଖାଲି ପାଦରେ ଚାଲିବାର ଥିବ ଅଭ୍ୟାସ ନାହିଁ ସେ ପୁରା ତିନି ଦିନ ଖାଲି ଖାଲି ପାଦରେ ଚଲା ଚୁଲି କରିବାକୁ ସବୁଆଡେ ପଡିଲା ତ ସେଠି ଖାଲି ପାଦରେ ପୁରା ମୋ ପାଦ ପୁରା ହଁ ଇଏ ବି ଯାଇଚି ଟେନସନ ଟିକେ ହେଇଯାଇଚି। ଆଉ ଚଲା ଚଲି ମୁଁ କିଛି କରିପାରୁନି ବହୁତ ବିନ୍ଧା ଛିଟିକା କରୁଛି କୁଣ୍ଡେଇ ରାମ୍ପିବି ହଉଚି ପାଦ ଉଡା। ଆଉ ସେ କଣ କରିବି ପୁରୀ ଯିବାକୁ ସିନା ମୁଁ କିଛି ମାନେ ଏନ୍ଥା କରିପାରୁନି। ଯେମିତି ଏ କଥା ପଡିଚି ଆଉ।
ମେଡିସିନ ଖାଇନା କି ଗୋଡ଼ ଏମିତି ଖରାପ
ହଉ ଗୋଡ ଖରାପ ମେଡିସିନ ନେଇକି ଯାଇଥିଲି। ଆସିଲି ନେଇକି ଆସିଲି ମେଡିସିନ ନେଇକି ଆସିଲି ଏଇ ଖା ଖା କଣ ଟିକେ ଆଉ ଟିକେ କଣ ଖାଇକି ଖାଇବି ସେ ମେଡିସିନ ସବୁ ଆଉ।
ଡକ୍ଟରଙ୍କୁ ନହେଲେ ଦେଖେଇବା କଥା ନା ଯଦି ଏତେ ଗୋଡ ଖରାପ ହେଇଯାଇଛି।
ହଁ ପା ସେମିତି ହେଇଯାଇଛି ମୁଁ ତାକୁ ଗରମ ପାଣିରେ ଟିକେ ଟିକେ ସେଥିପାଇଁ ବୁଡୋଉଛି। ସେ ଯୋଉ ଗୋଟେ କି ଲୁଣ ଆସେ ସେଟା ଲୁଣ ଟା ପକେଇକି ସେଟା ଗରମ ପାଣିରେ କିସମ ବୁଡେଇଲେ କିସମ ପାଇଁ ଭଲ ଲାଗୁଛି। କିନ୍ତୁ ପୁଣି ସେଇଟା ଯେହେତୁ ଇମ୍ପିରେଶନଟା ହେଇଯାଇଛି ତା ପାଇଁ ମେଡିସିନ ଦେଖେଇକି ଆଣିଲି କାଲି ଯେହେତୁ ସ୍ୟାଡୁ ଆସିଲି ଆଜି ସେଥିପାଇଁ ଦେଖେଇ ମେଡିସିନ ଟା ଟିକେ ଆଣିଲି। ଆଣି ଦେଖିବା ରାତିରେ ତ ଖାଇକି ଦେଖିବା ଗୋଟେ ଦିନ ଯଦି ନ କମେ କାଲି ଯାଇକ ଡକ୍ଟରଙ୍କୁ ଦେଖେଇବି ଆଉ ବାଧ୍ୟ ହେଇକି ଆଉ।
ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ଏଇ ମା ହେଇ ଖାଇବାକୁ ବନଉଛନ୍ତି। ଆଉ ମୋ ଭାଇ ଏଇ ବସିକି ଖାଉଛି ସିଏ ତାର ଖାଉଛି ବାପା ଯାଇଛନ୍ତି ବାହାରକୁ ଆସିନାହାନ୍ତି ଏପର୍ଯ ପଯ୍ୟନ୍ତ। ଆଉ ମୁଁ ଏଇ ବସିଥିଲି ସାଙ୍ଗେ ଉଁ ଆଉ ଟିକେ ଗଲେ ଖାଇ ପିଇକି ବସିକି ଟିକେ ପଢିବି ଆଉ ପଢିକି ତା ପରେ ଯିବି ଶୋଇବା ପାଇଁ ଆଉ ତମ ଘରେ କଣ କରୁଛନ୍ତି ସବୁ।
ଆମ ଘରେ ସବୁ ଖାଇ ପିଇକି ବସିକି ଟିଭି ଦେଖୁଥିଲି।
ଓହୋ ଘରେ କେତେ କିଏ କିଏ ସବୁ ଅଛନ୍ତି?
ଘରେ ବାପା ଆଉ ବୋଉ ମୁଁ ମୋ ଭଉଣୀ ଆମ ଚାରି ଜଣ ଛୋଟ ଫ୍ୟାମିଲି ଆଉ
ଆଜ୍ଞା
ଆମେ ଚାରି ଜଣ ଆମେ ଦୁଇ ଭାଇ ଭଉଣୀ ଆଉ ବାପା ବୋଉ
କିଏ ଭଉନୀ ସାନ ନା ବଡ
ଭଉଣୀ ସାନ ମୁଁ ବଡ
ଓହୋ ଯା ହଉ ଭାଇ ଭଉଣୀଙ୍କ ଭିତରେ ମାଡ ଗୋଳି ଲାଗୁଥିବ ସବୁବେଳେ ଆଉ
ଏଇଟା ତ ସ୍ଵାଭାବିକ କଥା ହେଟା ସବୁ ଦିନେ ମାନେ
ହୁଁ ହୁଁ ହୁଁ ହଁ ସେଇ ବା ଆମର ବି ସେଇଆ ମାଡ଼ ଗୋଳ ବାହଲେ ଚାଲିବା
ଆଉ ତମେ ବଡ ନା ସାନ
ଆଁ
ତମେ ବଡ ନା ସାନ?
ନା ମୁଁ ହଉଛି ବଡ ଭାଇ ସାନ ହଉ ଭାଇ ତାହେଲେ ଆମେ ପରବର୍ତ୍ତୀ କଲ୍ ରେ କଥା ହେବା ସେ ବିଷୟରେ ଆଉ କଣ କେମିତି ଆଉ
ଠିକ୍ ଅଛି ଧନ୍ୟବାଦ
ଏବଂ ହଁ ଧନ୍ୟବାଦ